ହଁ।
ହଁ ଭାଇ କଣ କରୁଚ?
ଏଇ ଖାଇକି ଶୋଇବାକୁ ଆସିଲି ଆଉ। ତୋମେ କଣ କରୁଚ?
ନାଇଁ ଏଇଠି ଆଉ ବସିଛି ଆଉ। ମୁଁ କହିଲି ଆଉ ଖେଳ କ୍ରିକେଟ୍ ଫ୍ରିକେଟ ଖେଳିବାକୁ ଆସଚ ନା ନାହିଁ ବା?
କ୍ରିକେଟେ?
ହୁଁ।
କ୍ରିକେଟେ ଖେଳିବାକୁ ଯାଉଛୁ ବା। ଏଇ ପୂର୍ବଥର ଯାଇଥିଲି ବା। କାମରେ ବ୍ୟସ୍ତ ରହୁଚି କି ତଥାପି ଖେଳିବାକୁ ଯାଏ କ୍ରିକେଟ୍।
ଆଉ ପିଲା ତ ହଉଥିବେ । ପିଲା ତ ହଉଥିବେ କ୍ରିକେଟ୍ ଖେଳିବା ପାଇଁ ପିଲା ହେଇଯାଉଥିବେ ଆଉ।
ହଁ ଆମ ଗାଁରେ ଅଛନ୍ତି ବହୁତ ପିଲା। ଚାଟା ବାଜିଲେ ଆମର ସେଠି ଗୋଟେ ପଡିଆ ଅଛି। ତାକୁ ପୁରା ପିଛି ବନେଇ ଦେଇଛନ୍ତି ଢଳେଇରେ ପକେଇକି। ସେଠି ହଉଛି ଖେଳ ଆମର। ଆଉ
ଆଉ ୱଲଡକପ ଦେଖିଛନା ଏଥରକ?
ଏଥିର ପୁରା ବହୁତ ମାନେ ଶୌଚନ୍ୟ ପରାସ୍ତ ହେଲେ। ଆଉ
ହଁ।
କଣ କହିବା?
ଆଉ ଏବେ ତ ସିରିଜ ହଉଥିଲା ସିରିଜରେ ଚାଟ୍ ନେଇଗଲେ ସିଏ ଆଉ।
ଟ୍ୱେଣ୍ଟି ଟ୍ୱେଣ୍ଟି ଟା ଯେଉଁ ଜିତିଲେ ସେଇଟା ଇଜ୍ଜତ ରଖିଦେଲେ। ନହେଲେ ସବୁ ଯାଇଥିଲା।
ନା।
ଆଉ ଯାହା ତ ଖେଳୁଥିଲେ ଛାଡ଼ା।
ଆ ସେ ତ ଖେଳି ପାରୁନାହାନ୍ତି ଆଉ ଭଲସେ।
ଖଲି ପ୍ଲେୟାର ଯଉ ବଦଳଉଛନ୍ତି ଖେଳାଳି ସେ ଅସୁବିଧା ହଉଛି। ତାହେଲେ ଭଲ ଖେଳାଳି ସବୁ ପଳେଇଲେନା।
ଆଉ ଭଲ ଖେଳାଳି ଏବେ ନାହାନ୍ତି। ଯିଏ ବି ଅଛନ୍ତି ଯିଏ ଏବେ ନୂଆ ପ୍ଲେୟାର ସବୁ ଅଛନ୍ତି।
ବୁଆ ବହୁତ ପୁୁରୋଉଛନ୍ତି। ନୂଆ ଆସିକି ସେ ଧଇଲା ବେଳକୁ ପ୍ରୋସେସ ଟା ବହୁତ ସ୍ଲୋ ହୋସିଯାଉଛି। ହଁ।
ହୁଁ।
ଆଉ ସେ ଯଉ ଆଉ କଣ ହେଲା ଦେଖିଲୁ? ଆ ଆଇ ପି ଏ ଲ ରେ ଖେଳୁଛନ୍ତି ଭଲ। ୱାଲ୍ କପରେ ଜିରୋ। କଣ ହେଉଛି କିଛି ଜଣାପଡୁନି?
ଆଉ ଆଉ ତ ଭଲ ଖେଳି ପାରୁନାହାନ୍ତି କ୍ରିକେଟ କିଏ। ନୂଆ ପ୍ଲେୟାର ସବୁ ଯାକ ହାରୁଛନ୍ତି ବହୁତ ମ୍ୟାଚ।
ଓ ହୋ ଯାହା ହାରୁଛନ ଯୋ କହନା। ଆମ ଗାଁରେ କଣ ଟୁର୍ଣ୍ଣାମେଣ୍ଟ କରିବେ ବୋଲି କହୁଥିଲେ। ନାଇଟ୍ ଯେଉ ଯେଉ ରାତିରେ ଯେଉ କରନ୍ତି।
ହୁଁ।
ଆର ବର୍ଷ ବି କରିଥିଲେ ଏମିତି ଡାକିଥିଲେ ସବୁ।
ନା ନା। ଆ ଇ ଡି ମ୍ୟାଚ ତ ଖେଳ ହଉଛି ବହୁତ ଜାଗାରେ ଏବେ।
ଆଁ।
ଭଲ ଭଲ ପ୍ଲେୟାର ସବୁ ଖେଳୁଛନ୍ତି।
ହଁ ବା। ଭଲ ପ୍ଲେୟର ଖେଳନ୍ତିି। ଆମ ଗାଁରେ ତ ଭଲ ଭଲ ଅଛନ୍ତି ବା। ଏଥର ଜିତିକିରି ଆସିଲାଣି।
ହଁ। ଆମ ଗାଁ ବି ଏବେ ହେଇଛି। ଦିଟା ମ୍ୟାଚ ଜିତିକି ଆସିଛି।
ହଁ। ତୁମର ଜିତବେ ଏଥିରେ ଆ।
ହୁଁ, ଆମେ ଏଥର ଜିତଛୁ। ଭଲ ଯ ଟିମ୍ ବୋଲିଙ୍ଗ କରୁଛନ୍ତି ଆମ ପିଲା ଭଲ ଖେଳୁଛନ୍ତି।
ଆମ ଗାଁରେ ସବୁ ଥିଲେ ଯେ। ଆମର ଆଗରୁ ଆଉ ଯେଉଁ ମ୍ୟାଚ୍ ଯିବେ ମାନେ ପକା ଫ୍ୟାମିଲ ଗୋଟେ ପିଲା ଥିଲେ ତାକୁ ଡରନ୍ତି। ମେ ଜୀବ ମାନେ ସେ ବାଡେଇବ ତାକୁ ଭଡ଼ାରେ ନିଅନ୍ତି ଖେଳବାକୁ ହଁ। ସେ ପିଲାଟା ପଳେଇଲା ବାହାରକୁ ପଳେଇଲା। ଜବ୍ ଗୋଟେ ଚାକିରି ଲାଗିଗଲା ଆଉ ସବୁ ଥିଲେ ବହୁତ ଖେଳାଳି। ପଳେଇଲେଣି ସବୁ ବାହାରକୁ ଏବେ ଗଲ।
ହୁଁ ଆଉ ଦେବାସୀଷ ତ ଆଉ ତ ଓଡିଶା କଥା ଜାଣିଥିବ ଓଡିଶା ଖେଳ ବିଷୟରେ ଆଉ।
ହଁ ନା ଓଡିଶା ଖେଳ ମୁଁ ଏତ ଦେଖେନି। ଏ ସେଇଟା ଏଇ ଯୋଉ ଆମର ୱାନ୍ ଡେ ଟ୍ୱେଣ୍ଟି ଟ୍ୱେଣ୍ଟି ହେଲା ଆଇ ପିଏଲ୍ଟା ଦେଖୁଥିଲି।
ହୁଁ। ଆଉ ଦେବାଶିଷ ମହାନ୍ତ ଆମର ଭଲ ଓଡ଼ିଶାରେ ବୋଲିଂ କରନ୍ତି ଜୁଆରେ ପକାନ୍ତି।
ହ ହ। ସେ ଭଲ ଖେଳୁଚି ଭଲ ନା ତାର ଆଉ ଗୋଡେ ସେ ଯୋଉ ଥିଲା। ଆଇ ପିଏଲ୍ରରେ ଉଇକେଟ୍ ନଉଥିଲା ଅଁ।
ଆଇପିଲ୍ ଥର ତ ଭଲ ୱିକେଟ ରାବେଡା।
କଣ ତା ନା ବା ଯୋଉ କୋଉଥିରେ ଥିଲା କହିଲ ବାଙ୍ଗୋଲୋର ପଟେ ବୋଧେ ଥିଲା ମ
ହୁଁ ଭୁବନେଶ୍ଵର କୁମାର।
ଉଁ ହୁଁ ସେ ଭାରି ଭାଇରାଲ୍ ହେଉନଥିଲା।
ଓ ଏ।
ହ୍ୟାଲୋ ସେ ପିଲାର ଭାରି ଭାଇରାଲ୍ ହଉଥିଲା ମ ଛୋଟ ପିଲା ବହୁତ କମ୍ ବୟସ।
ହଁ ହଁ ବୈ ସୂୁରିଅବଂଶୀ।
ହଁ ବୟି ସୁରିୟ ବ
ହଁ ପନ୍ଦର ବର୍ଷର ପିଲା ସେ ତା ବୟସ ହେଲା ପନ୍ଦର। ଭଲ ଖେଳୁ
ପନ୍ଦର ବର୍ଷରେ ତାକୁ ପୁରେଇ ଦେଇଚନ୍ତି ଆ।
ରାଜସ୍ଥାନ ପଢିଥିଲେ।
ଓହୋ ରାଜସ୍ଥାନ ବଡିଥିଲା ପରା।
ହୁଁ ଯିଏ ଭଲ ଖେଳିଲା ତାକୁ ଚାନ୍ସ ମିଳିଲା।
ଅ ବିୟୁ ଭଲ ହେନେ ଛୋଟ ବୋଳୁ
ଛୋଟବେଳୁ ଖେଳିଲାଣି ଛୋଟବେଳୁ ଖେଳିଲାଣି ବହୁତ ଆଗକୁ ଯିବ।
ଆଉଯିବନି ଛୋଟବେଳୁ ସେ ଖେଳିଲାଣି ମାନେ ଉଣେଇଶ ଷୋହଳ ବର୍ଷରେ।
ହଁ ଚଉଦ ପନ୍ଦର ବର୍ଷ ହେଇଥିଲା ପ୍ରଥମ ଖେଳିଥିଲା ଆର ବର୍ଷ। ଏବ ବର୍ଷ ଷୋହଳ ବର୍ଷ ଖେ ଖେଳୁଚି।
ଆ ପନ୍ଦର ବର୍ଷୁ ସେ ପିଲା ଖେଳିଲାଣି ମାନେ ସେ ଆଉ ତା ପାଖେ କେତେ ଟାଇମ୍ ଅଛି।
ହୁଁ ହୁଁ।
ହ
ସବୁ ଭଲ ଭଲ ଆନ୍ତ ମାଇଲା ଭଲ ବ୍ୟା
ଭଲ ଭଲ ବ୍ୟାଟସ୍ ମାନଙ୍କୁ ମାରି ବୋଲକୁ ସବୁ ମାରିଲା।
ହଁ ପାଗଳା ହେଇଗଲେ। ପି ଦେଇ ଯିବାକୁ ଆଉ ଭଲ ବୋଲିଂ କରେ। ହ୍ୟାଲୋ।
ହୁଁ।
ହୁଁ
ଆଉ ଫାଇନାଲ୍କୁ ଯାଇଁ ତ ସେ ସେମି ଫାଇନାଲରେ ହାରିଗଲେ ଆଉ ଫାଇନାଲରେ ଯାଇପାରିଲେନି। ତାଙ୍କ ଟିମ୍।
ହଁ ତାଙ୍କର ସେମିଫାଇନାଲ୍ ହାରିଗଲେ ଏଇ ବ୍ୟାଙ୍ଗଲୋର ଟା ତ ଆଗରୁ ଯାଇ ଚେନ୍ନାଇ ଖେଳୁଥିଲେ ବ୍ୟାଙ୍ଗଲୋରଟା ପୁରା ଏବେ ଷ୍ଟ୍ରଙ୍ଗ୍ ଅଛି।
ହୁଁ ବାଙ୍ଗଲୋର ବହୁତ ଶକ୍ତିଶାଳି ଅଛି।
ଏ ଗିଳେଇ ଦଉଚି ଆଉ।
ହୁଁ। ଏଥିରେ ଏଥରକ ସବୁ ସବୁ ଟିମ୍ ଗୋଟେ ଭଲ ଭଲ ପ୍ଲେୟାର ଥିଲେ। କିନ୍ତୁ ଯାହାର ଫର୍ମ ରହିଲା ସେ ଖେଳିଲା ନହେଲେ ଯାହାର ବାଜିଲା ଖେଳିଲାନି। ଫର୍ମ ନଥିଲା ଖେଳିପାରିଲେନି ଆଉ।
ହଁ ହଁ ସେଟା ତ ଠିକ୍ ଅଛି।
ହୁଁ ମୁମ୍ବାଇ ଇଣ୍ଡିଆନ୍ସ ପଟେ ବହୁତ ଭଲ ଭଲ ପ୍ଲେୟାର ଥିଲେ ଏଥରକ ବ ବ୍ୟାଟମ୍ୟାାନ ବୋଲର। ଅଲଉ ସବୁ ଭଲ ଭଲ ବ୍ୟାଥିଲେ। କିନ୍ତୁ ଭଲ ଖେଳି ପାରିଲେ କଟି କଲେ।
ପୁରା ଖରାପ ଗଲା।
ହୁଁ।
ଆଉ ଆଙ୍କର ଯାଇଛନ୍ତି ଭଲ ହ ଆଉ କଣ ଯାନ୍ତୁ ଆଉ ଜିତିଲେ ତ ଆଉ କଣ ଜତିକି ଆଉ
ଦୁନିଆ ତ ସବୁ ଜାନ୍ଦ
ଇଣ୍ଡିଆ ଟିମ ର ରୋହିତ ଶର୍ମା କ୍ୟାପ୍ଟେନସି କରିଥିଲେ ଭଲ କ୍ୟାପ୍ଟେନସିପ କରିଥିଲେ ଜିତିଥିଲେ ସବୁ ମ୍ୟାଚ ଏବେ କ୍ୟାପଟେନ ଚେଞ୍ଜ କରିଦଉଛନ୍ତି ବହୁତ ମ୍ୟାଚ ପରାସ୍ତ ହଉଛନ୍ତି ଆଉ
ହଁ ଆ ଇଏହେଇଜାଉ
ହୁଁ ଏବେ କି ଖେଳି ପାରୁନାହାନ୍ତି ଏମିତି ଆଇ ପିଏଲ ଖେଳିକି ଆଉ ଏତେ ଭଲ ଚାଲି ପାରୁନାହାନ୍ତି ଟେଷ୍ଟ ଓଡିଆଇ ଖେଳିପାରୁନାହାଁ କିଛି
ଟେଷ୍ଟ ଯେଉଁ ମ୍ୟାଚ୍ଟା ବହୁତ ଦିନ ହେଲା ମୁଁ ଦେଖିବାକୁ ପାହୁନି
ଆଉ ବହୁତ ମାରୁଛନ୍ତି ସମସ୍ତେ ଟି ଟଣ୍ଟି ଖେଳୁଛନ୍ତି ଓଡିଆଇ ରେ ହଁ ଆଉ ଆଉଟ ହେଇାଉଛନ୍ତି ବେଳେବେେଳେ କି ମାରିବା ମାରିବା ଚକରରେ ଆଉଟ ହେଇଯାଉଛନ୍ତି ଆଉ
ହ୍ୟାଲୋ
ହୁଁ
ସିଏ ତ ସେମିତି କରନ୍ତି ଆଉ ଆ ଲୋକ ଦେଖିବାକୁ ଇଏ କରିଦେବେ
ହୁଁ ଭାର ଲୋକପ୍ରିୟ ଗେମ୍ ଖେଳଟା ହେଲା କ୍ରିକେଟ୍ ଏବେ
କ୍ରିକେଟ ଆମର ଆକ୍ଚୁଆଲି ହଉଛି ଏ ହକି କିନ୍ତୁ ହକି କି ପଚାର କ୍ରିକେଟରେ ଯେତିକି ଜାଣିଥିବେ ନା ହକିରେ ଜାଣିନଥିବ ସେଠି
କ୍ରିକେଟ ତ ସାରା ବିଶ୍ଵରେଇଞ୍ଚ ଏକ ନମ୍ବରରେ ଅଛି ଆଉ
ଆଉ କ୍ରିକେଟରେ ଏକ ନମ୍ବର ନା ଆଉ
ସବୁଠାରୁ ଲୋକପ୍ରିୟ ଗେମ୍ ଏବେ କିଏ ଖେଳ ଏବେ କ୍ରିକେଟ୍
ଆ ଲୋକ ବି ନୁହଁ କଣ ଆଉ ଲୋକ ବୁଢା ହେଲେ ବି ଜଣେ ଦେଖୁଛି ଟୋକା ବି ଦେଖିବ ଗୋଟେ ଛୋଟ ଛୁଆ ବି ଦେଖିବ
ତମେ ତ ଏବେ କ୍ରିକେଟ ପାଇଁ ଝଗଡା କରୁଛନ୍ତି ଆଇପିଏଲ ସମୟରେ
ହେଲେ ଭୂପାସ ଆଇପାରିଲେ ସମୟରେ କୁହରା କେତେ ତା ମିଳେନ ଲଛନ୍ତି ଯ ତ କେେେ କର
ନାଇ ସେଦିନ ବହୁତ ବବୈଭବସୁରର୍ୟବ୍ସିରଛି ବହୁତ ଭଲ ଖେଳିଲା ଭଲ ନାହାନ୍ତି କଲା
ହଁ ହଁ।
ଇଣ୍ଟରନ୍ୟାସନାଲ୍ ପାଇଁ ତାକୁ ବହୁତ ଚାନ୍ସ ମିଳିବ।
ହଁ ତାକୁ ମିଳିବ ମିଳିବ ଇଣ୍ଟର ନ୍ୟାସନାଲ। ସେ ଆଇ ପିଏଲ ଭଲ ଫର୍ମରେ ଅଛି ଇଣ୍ଟରନ୍ୟାସନାଲ୍ ଇଣ୍ଡିଆ କେବେ ତ ଛାଡିବ କି ଗୋଟେ ଏତେ ଭଲ ଖେଳାଳି ହବ।
ତ ଭାରତ ଗୋଟେ ଖେଳୁଛି ଭାରତ ଗୋଟେ ଖେଳିଲାଣି ସବୁ ଗେମ୍ ଖେଳଗୁଡ଼ା ସବୁ ଯା ଖେଳିଲାଣି ଯେତୀୟ ଖେଳ ହେଉଛି ଏବେ।
ଖେଳିଲାନି ମାନେ ତାହେଲେ ତ ପୁରୀର ଅଜିତ୍ ଭାଇ ପୁରୀର ତାର।
ହୁଁ
ରଞ୍ଜି ରେ ଯିଏ ପଶିଗଲା ମାନେ ସରିଲା ଆଉ।
ହଁ ତେନ୍ଦୁଲକର ଧୋନି ରୋହିତ ଶର୍ମା ତାଙ୍କ ପରି ନାଁ କରିବ ଆଉ ଆଗକୁ ଭଲ ଖେଳିବେ ଆଉ- ଏହିଭଳି ଖେଳିଲେ ଭଲ ନା କରିବ। ସେମିତି ବହୁତ ପ୍ଲେୟର ଆସିଛନ୍ତି ଏମିତି ଭଲ ଖେଳି ଖେଳି ଲାଷ୍ଟ କୁ- ସମସ୍ତଙ୍କ ନାଁ ନାହିଁ, ସବୁ କିଏ କୁଆଡେ ଯାଇଛନ୍ତି ଖେଳି ପାରି ନାହାନ୍ତି।
ନା କମେଇଲେ କମ ହବ କିଛି ଅସୁବିଧା ନାହିଁ। କ କାମ କରିବାର ଅଛି ଯୋଉଥିରେ ନା କମେଇବ।
ହଉ ଭାଇ ମୁଁ ତମେ ରୁହ, ମୁଁ କଲ କରିବି ତମକୁ ପରେ ଆଉ କଥା ହବା ଆଉ।
ହଉ ହଉ।
ହଁ ହୁଁ
ଦଶୁଟା ବାଜିଲେ ମାନେ ମତେ ନିଦ ହବ